ହଁ।
ହ କଣ କରୁଛ?
ଆରେ ତମେ ଫୋନ ୟୁଜ କର ନା?
ହଁ, ମୁଁ ଫୋନ ୟୁଜ୍ କରେ କିନ୍ତୁ ସବୁ ଟାଇମରେ ନୁହେଁ କେତେବେଳେ କେମତି।
ଆଚ୍ଛା, ତା ତାକୁ କେମିତି କଣ ୟୁଜ୍ କର?
ବାସ୍। ଯଦି କିଛି ଜାଣିବାର ଥିବ ଯେମିତି ମୁଁ ଫୋନ୍ ପାଇଲି ଗୁଗୁଲରେ ସବୁ ସର୍ଚ୍ଚ କରେ। ଏଟା କଣ ସେଟା କଣ ମାନେ ମନକୁ ଯମିତି ସବୁ କୋଶ୍ଚିନ୍ ଆସେ। ତ ସେଇଥିରେ ଚାଟ୍ ଜପିଟ୍ ରେ ପଚାରେ ସବୁ କୋଶ୍ଚିନ୍ ପଚାରେ। ନହେଲେ ମୋ ସାଙ୍ଗ ମାନଙ୍କୁ। ହଁ ପ୍ରଶ୍ନ ପଚାରେ ନହେଲେ ଆମେ ସାଙ୍ଗମାନଙ୍କର ଗୋଟେ ଗ୍ରୁପ୍ ଅଛି ସ୍କୁଲ୍ ଟାଇମ୍ ର ଗ୍ରୁପ୍। ସେ ପିଲାଙ୍କ ସହିତ ଆମେ ସବୁ କଥା ହେଉ। ଏମିତି କରେ। ଫୋନ୍ ନହେଲେ କେତେବେଳେ କାହାକୁ ଫୋନ୍ କରେ ନହେଲେ ଏତେ ୟୁଜ୍ କରେନି। ବ୍ୟବହାର କରନି ମୁଁ ଏତେ ଫୋନ।
ଆଚ୍ଛା, ତମେ ଜାଣିଛ ମୁଁ କେମିତି ତାକୁ ୟୁଜ୍ କରେ କେମିତି କଣ ତାକୁ ବ୍ୟବହାର କରେ। କିଛି ଗୋଟେ ଯଦି ଖବର ଜାଣିବାକୁ ହୁଏ ତବେ ବ୍ୟବହାର କରେ। ଅନ୍ୟ ଦେଶରେ କଣ ହଉଛି ଆମ ଦେଶରେ କଣ ହଉଛି କେତେବେଳେ ବର୍ ବର୍ଷା ହେବ କେତେବେଳେ? କଣ ପ୍ରାକୃତିକ ବିପର୍ଯ୍ୟୟ ତ ତମେ ଜାଣିଛ କେତେ ଆସୁ ତାକୁ ଜାଣିବା ପାଇଁ ମୁଁ ଇଣ୍ଟରନେଟ ର ବ୍ୟବହାର କରେ ଆଉ ହଁ କିଛି ସମୟ ମୁ ମାନେ ମୁଁ ନିଜକୁ ନିଜ କେମିତି ନିଜର ଆଉ କଣ ମୁଁ ଭୁଲିଗଲି?
ବୁଝିଗଲା
ହଁ ହଁ ଆଉ ଯଦି କିଛି ହଁ ପରୀକ୍ଷା ଟାଇ ପରୀକ୍ଷା ସମୟରେ ଯଦି କିଛି ପ୍ରଶ୍ନର ଉତ୍ତର ମତ
ହଁ ମୁଁ କିଛି ଅନଲାଇନ୍ କ୍ଲାସ୍ ବି କରେ ଫୋନରେ ଅନଲାଇନ୍ କ୍ଲାସ୍ ବି ମୁଁ କରେ କୋଶ୍ଚିନ୍ ଗୁଡ଼ା ଦେଖେ କ୍ୟାଲେଣ୍ଡର ବ୍ୟବହାର କରେ ଯୋଉ ପାଞଜି ନଥାଏ ଓଡିଆ ପାଞ୍ଜି ଗୋଟେ କେବେ କଣ? ତମର ସେଠ ଫୋନ ହିଁ ଅଛି କୋଉ ଦିନ ପୂଜା ପର୍ବ ତିଥି ନ କକ୍ଷତ୍ର ସେଇତ ସବୁ ଆସିଯାଏ ନା ଗୋଟେ କ୍ୟାଲେଣ୍ଡର ଥାଏ ଓଡ଼ିଆ ପାଞ୍ଜିରେ ସେଇଥିରେ ମୁଁ ସବୁ ଦେଖେ
କିନ୍ତୁ ଏଇଟା ତ ଆମେ ଜାଣିଥିବା ଆଜିକା ସମୟରେ କଣ ବହୁତ ମାତ୍ରାରେ ଇଣ୍ଟରନେଟ ର ବ୍ୟବହାର ପ୍ରଦତି
ହଁ ସେଇଟା ତ ସତ କଥା
ମାନେ ଯୋଉଟା ଆମେ ହାତରେ କରୁଥିଲେ ଯୋଉଟା ଆମେ ମାନେ ନିଜେ ପରିଶ୍ରମ କରିକି କରୁଥିଲେ ସେଟାକୁ ଆମେ ଇଣ୍ଟରନେଟ୍ ମାଧ୍ୟମରେ କଣ ବହୁତ କମ ସମୟରେ କରିଦେଉଛନ୍ତି ଆଉ ବହୁତ ଭଲ ଭାବରେ ବି କରୁଛନ୍ତି
ଆଗେ ଯେମିତି ଚିଠି ଚିଠିର ବ୍ୟବସ୍ଥା ଥିଲା ଏବେ ଫୋନ ମାଧ୍ୟମରେ ଆମେ କଥା ହେଇପାରୁଛେ କିନ୍ତୁ ସେତେବେଳେ ଆମେ ଚିଠି ହିଁ ଦଉଥିଲୁ। ସେଠୁ କେବେ ଚିଠି ଆସିବ ତାର ଅପେକ୍ଷା କରୁଥିଲେ କିନ୍ତୁ ଫୋନ୍ ମାଧ୍ୟମରେ ଏବେ ସହଜରେ ହେଇଯାଉଛି କଥାବାର୍ତ୍ତା। ଯିଏ ଯୋଉଠି ବି ରହିଲେ
ହଁ ଆଉ ବହୁତ କମ ସମୟରେ ମଧ୍ୟ ହେଇଯାଉଛି।
ନବତ କମ ସମୟ ହେ ଜଳଛି
ହଁ କିନ୍ତୁ ଏହା କହିପାରିବା ଯେ ମାନେ ଏହାର ମାନେ ଖରାପ ବ୍ୟବହାର ମଧ୍ୟ କରୁ
ଖରାପ ବ୍ୟବହାର କରୁଛନ୍ତି କିନ୍ତୁ ଭଲ ବ୍ୟବହାର ଟା କରିବାର ଅଛି
ଅଧିକ ହଁ ଅଧିକ ଭଲ ବ୍ୟବହାର କରିବା ଉଚିତ୍ ଯେମିତି ଆମ କାମରେ ଆସୁଥିବ ଯଦି ଆମେ କିଛି କାହାକୁ ସାହାଯ୍ୟ କରିପାରିବା କରିପାରିବା ତେବେ ଆମେ ଇଣ୍ଟରନେଟ ବ୍ୟବହାର କରିପାରିବା।
ଯାହା ବି ହଉ
ହଁ ଏବେ ଯେମିତି ଟେକ୍ନୋଲୋଜି ଆସୁଛି ଆମେ କେମିତି ତାର ଭଲ ବ୍ୟବହାରଟା ଆମେ କରିପାରିବା ଆମେ ଯିଏ ଯି ତାକୁ ଭଲ ଭରେ ବ୍ୟବହାର କରିପାରିବା। ତ ସମସ୍ତେ ଆମେ ଶିଖି ପାରିବ ନା ତାର ବ୍ୟବହାର ଟା କେମିତି କଣ କିଏ କରିବେ ଆମଠୁ ତ ସମସ୍ତେ ଶିଖିବେ ନା
ଆଗରୁ ବୋଧେ ଛୋଟ ଫୋନ୍ ଥିଲା ଯେଉଁଥିରେ କେବଳ ଆମ ଫୋନ କରିପାରୁଥିଲେ ଜଣ ସହିତ କଣ? କଥା ବାର୍ତ୍ତା ହେଇ ଗଲେ ଏବେ କଣ ତା ଆର ବହୁତ ଉନ୍ନତି ହେଇଗଲାଣି। ଯେଉଁଥିରେ ଆମେ କଥା ହେବା ସହିତ ବିଭିନ୍ନ ଛବି ମଧ୍ୟ ଆମେ ଦେଖିପାରୁଛନ୍ତି। ଆମେ ଟେଲିଭିଜନକୁ ନ ଦେଇକି ଆମେ ଫୋନ୍ ମଧ୍ୟ ଦେଖିକି ଆମେ ନିଜକୁ ଖୁସି କରିପାରୁଛନ୍ତି।
ଏବେ ବହୁତ ଉପକାରିତା ବାହାରୁଛି ଫୋନ୍ର ଯେମିତି ଆମେ ଫୋନେ କଥା ହେବା ସହିତ ଫଟୋ ଏବେ କଣ ନା ଆଗେ ଷ୍ଟୁଡିଓକୁୁ ଯିବାକୁ ପଡୁଥିଲା ଫଟୋ ଉଠେଇବାକୁ, କିନ୍ତୁ ଏବେ ନିଜ ଫୋନରେ ବି ନିଜେ ଫଟୋ ଉଠେଇ ପାରୁଛନ୍ତି କା ସହିତ କଥା ହେଇପାରୁଛନ୍ତି। ଜିନ୍ସ ସ ବିକି ବି ପାରୁଛନ୍ତି ଫୋନ୍ ମାଧ୍ୟମରେ।
ହଁ।
ହ
ଆଉ ଏମିତି ଆଉ କଉଁଠିକି ଯିବାକୁ ବି ପଡ଼ୁନି। ଆଉ ଯଦି ଆମେ କୁଆଡ଼େ ବି ଯାଉଛନ୍ତି, ଯଦି ଆମେ ହଁ ରାସ୍
ହଁ ରାସ୍ତା ନ ପାଇଲେ
ରାସ୍-ରାସ୍ତା ଯଦି ଆମେ ଭୁଲି ଯାଉଛନ୍ତି, ତେବେ ଆମେ କଣ ମୋବାଇଲ ମାଧ୍ୟମରେ ଆମେ ଲୋକେସନ୍ କୁ ମାରିଦେଇକି ଆମେ କଣ ସେ ଜାଗାକୁ ମଧ୍ୟ ଆମେ ଯାଇପାରୁଛନ୍ତି।
ହ ଯୋଉ ନକ୍ସା ଟା ଥାଏ। ମୋବାଇଲରେ ବି ଏବେ ଗୋଟେ ନକ୍ସା ଆସୁଛି ନିଜ ଗାଁର ନି କି ଯେ କୌଣସି ଜାଗାକୁ ଯାଅ ତାର ଗୋଟେ ନକ୍ସା ଆସିଯାଏ ଫୋନରେ। ତେ ଏଇ-ଏଇପଟରେ ଗଲେ ଏଇଠି ଏଇ ଜାଗାଟା ପଡ଼ିବ। ତ ବେଶ୍ ଅତି ସହଜରେ ଆମେ ଯାଇପାରୁଛେ। ତମେ କେବେ ଫୋନ ନକ୍ସା ଦେଖିକି କୁଆଡେ ଯାଇଛ?
ନାଇଁ ମୁଁ ହଁ ବହୁତ ଜଣ ଲୋକଙ୍କୁ ଦେଖିଛି କି ଦେଖିବେ ନକ୍ସା ଟାକୁ ଦେଖ୍ ଖି ଯିବା ପାଇଁ କିନ୍ତୁ ସେ ବେଳେ ବେଳେ ଭୁଲ ବାଟ ଦେଖେଇ ଦିଏ। ସେ ବହୁତ ଫସିଯାଆନ୍ତି ଯାଇକି। କିନ୍ତୁ ମୁଁ କେବେ ଯାଇନି। ହ ଆଗକୁ ଯଦି କେବେ ଦରକାର ପଡିବ, ତେବେ ଦେଖି ଖୀକି ଯିବି। ତମେ ଯାଇଛ?
ନା ମୁଁ କେବେ ତ ଯାଇନି। ମୁଁ କେବେ ସେଠୁ କେତେ ବ୍ୟବହାର ବି କରେନି, କିନ୍ତୁ ଥରେ କଣ ହେଇଛି ନା, ମୁଁ ସେ ନକ୍ସା ଟା ଖୋଲିକିନା ଦେଖୁଛି। ଆମ ଗାଁ ଟା ଦେଖୁଛି, ସେତେ ସବୁ ଫଟୋ ଆସେନି କି।
ହଁ।
ଆସେ କଉଁ ଗାଁ ର କୋ ହଁ କଉଠି କୁଅ ରହିଛି, ସବୁ ଆସେ ସେଇ ସବୁ ଦେଖୁଥିଲି। ସେ
ଆଉ ତମେ କେମତି କଣ ତାକୁ ବ୍ୟବହାର କର? ଆଉ ଆଉ ତମେ କେମତି ବ୍ୟବହାର କର?
ନା ବାସ୍ ନକ୍ସାରେ ତମେ ସେଇଗୁରା ସବୁ ଦେଖ, ଆଉ କିଛି ତ ନାହିଁ।
ହଁ ମୁଁ ଆଉ ଗୋଟେ କଥା ଜାଣିଛ? ଆଗରୁ କଣ, ଫୋନ ନଥିଲା ଇଣ୍ଟରନେଟ ନଥିଲା। ଆମର କିଛି ମାନେ କିଛି ଗୋଟେ ମନେ ରଖିବା ଜିନିଷକୁ ଆମେ କଣ ଅ ସାଇତିକି ରଖି ପାରୁନଥିଲେ। କିନ୍ତୁ ଏବେ କଣ ଆମେ ଯୁଆଡେ ଗଲେ ବି ଆମେ ଫଟୋ ଉଠେଇ ପାରୁଛନ୍ତି ତାକୁ ପଛରେ ମଧ୍ୟ ଆମେ ଦେଖିକି ତାକୁ ଅନୁଭବ କରି ପାରୁଛନ୍ତି। ଖୁସି ମିଳେ ଏଥିରୁ।
ଏବେ ସବୁ ଫୋନ ରେ ସବୁ ସାଇତିକି ରଖା ହେଇ ଯାଇପାରୁଛି। ସେଠାରେ କିଛି ବି ଅସୁବିଧା ହିଁ ହଉନି ଏବେ। ଆଗେ ଯେତେ ଅସୁବିଧା ହଉଥିଲା ଏବେ କିଛି ବି ଅସ୍ ସୁବିଧା ହଉନି କିଛି। ଦରକାର ହେଲେ ଆମେ ଫୋନ୍ ରେ ବ୍ୟବହାର କରେ ସବୁ ବୁ ଜାଣିପାରୁଛି।
ହ ଆଉ ଯଦି ଆମକୁ ଗୀତ ଶୁଣିବାକୁ ଇଛା ହଉଛି। ତେବେ ଆମେ ଆ ମାଧ୍ୟମରେ ମଧ୍ୟ ଆମେ ଗୀତ ବି ଶୁଣି ପାରୁଛନ୍ତି।
ମାନେ କହୁଛେ, ତମକୁ ଗୀତ ଶୁଣିବାକୁ ଭଲ ଲାଗେ?
ହଁ ହଁ ବହୁତ।
କଉ ଟିମ କଉ ଟାଇପର ମାନେ ଗୀତ ଭଲ ଲାଗେ ତମକୁ ଶୁଣିବାକୁ?
ମତେ ପୁରୁଣା ଗୀତ ଶୁଣିବାକୁ ଭଲ ଲାଗେ। ଯଉଥିରେ ପୁରା ଶାନ୍ତି ମିଳେ।
ଯେତେ ଶୁଣିଲେ ତ ନୁଆଁ ଲାଗିଥାଏ।
କଣ ହେଲା?
ମୁଁ କହିଲି ପୁରୁଣା ଗୀତ ଯେତେ ଶୁଣିଲେ ବି ନୂଆ ଲାଗୁଥାଏ।
ହଁ ହଁ ଆଉ ତମେ। ଆମେ ଏମିତି ଏ-ଏବେ କଣ ଆମେ ହାତରେ ଆମେ ଏ ମିଶାଣ। ଫେଡାଣ, ଗୁଣନ, ହରଣ ଇତ୍ୟାଦି ଆମେ କରିଥାଉ। ଏଇନା ଆମେ ଫୋନ ମାଧ୍ୟମରେ ଏଟାକୁ ବି ଆମେ କଣ ଇଣ୍ଟରନେଟ ମାଧ୍ୟମରେ ଏବେ କରୁଛୁ ଯୋଉଟା ବହୁତ କମ।
ସବୁ ଜାଣିପାରୁଛେ ମିଶେଇବା, ଗୁଣିବା, ଫେଡ଼ିବା ଏସବୁ। ମୋବାଇଲ୍ ଦ୍ୱାରା କରାଯାଇପାରୁଛି।
ହଁ ହଁ ଠିକ୍ କଥା।
ଏବେ ଆମେ କିଛି ଜାଣିବାକୁ ହେଲେ। ଯେତେବେଳେ ଆମକୁ କିଛି ବୁଝା ନ ପଡେ ମୋବାଇଲରେ। ଯୋଉ କ୍ଲାସ ହଉଛି ସେ କ୍ଲାସର ବି ଆମେ ଶୁଣିକି ପାଠ ବି ପଢି ପାରୁଛେ ବି। ଛୁଆଙ୍କୁ ତ ବହୁତ ଭଲ ଲାଗୁଛି ଏମିତି କିଛି ଭିଡିଓ ଆସ ସୁୁଛି କି ସେଟା କିଛି ଶିଖିବା ଜିନିଷ ବି ମିଳିଯାଉଛି ଛୁଆମାନଙ୍କୁ ଗୀତରେ, ଗପରେ। ସେଥିରେ ବି ପାଠ ପଢା ରହିଯାଉଛି ଛୁଆମାନେ ବହୁତ ଶୀଘ୍ର ଶୀଘ୍ର ଶିଖି ଯାଉଛନ୍ତି।
ହଁ ଏବେ ଆମ ଇଣ୍ଟରନେଟଟା ଆମ ଜୀବନରେ ଗୋଟେ କଣ ଗୋଟେ ମୁଖ୍ୟ ଜିନିଷ ହେଇ ଗଲାଣି ଆମ ମା ମାଧ୍ୟମ ହେଇଗଲାଣି ଯାହାଫଳରେ ଆମେ କଣ ଆମେ ନିଜ କାର୍ଯ୍ୟକୁ ସମ୍ପାଦନ କରିପାରୁଛନ୍ତି।
ଇଣ୍ଟରନେଟ ବିନା ଏବେ କିଛି ବି ସମ୍ଭବ ହେଇପାରିବନି କହିବାକୁ ଗଲେ। ଏବେ ସବୁ ଜାଗାରେ ଇଣ୍ଟରନେଟର ଦରକାର ରହୁଛି।
ହଁ ଯଦି ଥରେ ବି ସଂଯୋଗ ଯଦି ବିଚ୍ଛିନ୍ନ ହେଇଯିବ ତେବେ କଣ ଆମେ ଅ ହଇରାଣ ମଧ୍ୟ ହେଇପାରୁନି ଧର କିଛି ଆମର କିଛି କାମ ଜରୁରୀ ପ ଉଁ କାମ ପଡ଼ିଛି। ଉଁ କଣ ଆ ମାଧ୍ୟମରେ ଆମେ କଣ ଶୀଘ୍ର ଯୋଗାଯୋଗ କରିଦଉଛନ୍ତି। କିନ୍ତୁ ଯଦି ଏଇଟା ନଥାନ୍ତା ତେବେ କଣ ଆମେ କରିପାରିଥାନ୍ତେ କି?
ନା ଇଣ୍ଟରନେଟ ଆମର ବହୁତ ଦରକାର। ନୀ-ନୀତି ଦିନିଆ ଜୀବନରେ ତ ଆମେ ଇଣ୍ଟରନେଟ ର ବହୁତ ବ୍ୟବହାର କରିଥାଉ।
ଆଚ୍ଛା ତମ ଘରେ ବି ବ୍ୟବହାର କରନ୍ତି ନା।
ହଁ ଆମ ଘରେ ବ୍ୟବହାର କରନ୍ତି ସମସ୍ତେ। ଯେମିତି ଏବେ। ଦେଖିଥିବୁ ଫୋନରେ ଏବେ ଜିନିଷ ବି ମଗେଇ ଦଉଛନ୍ତି ଆଗେ କଣ ଆମେ ଯିବାକୁ ପଡ଼ୁ ଥିଲା ଏତେ ଭିଡ଼ ଗହଳିରେ ବାଛିବାକୁ ପଡ଼ୁଥିଲା କିନ୍ତୁ ଘରେ ବସି ବସି ନିଜେ ମନ ପସନ୍ଦର ଜିନିଷ ବାଛି ଦଉଚ ତେବେ ଆଣିକି ଘର ପାଖରେ ଦେଇ
ହୁଁ ନିଜ ମନ ପସନ୍ଦର ଖାଇବା ମଧ୍ୟ ଆମେ ମଗେଇ ପାରୁଛନ୍ତି।
ହଁ ଖାଇବା ଖାଇବା, ଡ୍ରେସ୍ ଏ ହେଁ ସଉଦା। ସବୁ ଏମିତି କି ପରିବା ବି ଆସିଯାଉଛି ମୋବାଇଲ ମାଧ୍ୟମରେ।
ଆରେ ଜାଳେଣି ମଧ୍ୟ।
ହଁ ଯାହା। ଆଜ୍ଞା ଗୋଟେ ଜାଗାକୁ ଯିବାକୁ ପଡୁଥିଲା କିନ୍ତୁ ଏବେ ଆମକୁ କଣ ନା ମୋବାଇଲ ମାଧ୍ୟମରେ ଏବେ ସବୁ କିିଛି କରିପାରୁଛେ। ଏତେ ଏତେ ତ ଅସୁବିଧା ହଉନି।
ତମେ କେବେ ଏଠିକି ଆସିଛ? ଆମର ଏଠି ପୂଜା ହୁଏ। ଲକ୍ଷ୍ମୀ ନାରାୟଣ ପୂଜା, କେବେ ଆସଛ ତମେ ଏଠିକି?
ହଁ ହଁ ଲକ୍ଷ୍ମୀ ନାରାୟଣ ପୂଜା ମୁଁ ପ୍ରତିବର୍ଷ ଯାଏ ବୁଲିବାକୁ। ଏଇ ବର୍ଷ ମୁଁ ସାଙ୍ଗ ସହିତ ଯାଇଥିଲି ବୁଲି।
ତମକୁ ଏଠି ଭଲ ଲାଗେନି?
ହଁ, ମତେ ତ ବହୁତ ଭଲ ଲାଗେ।
କଣ ସବୁ ଭଲ ଲାଗେ?
ସେଇ ଯଉ ପ ପଡିଆରେ ସବୁ ହେଇଥାଏ। ବାଲୁକା ମୂର୍ତ୍ତି ତି ସବୁ ବାଲୁକା ଏଠି କରନ୍ତି। ବାଲୁକା ଶିଳ୍ପୀ ଆଉ ଆମ ଠାକୁର ତ ସବୁଠାରୁ ବହୁତ ଭଲ ହୁଅନ୍ତି ନା। କିଣାକିଣି କିଣାକିଣି କରିବାକୁ ମତେ ବହୁତ ଭଲ ଲାଗେ। ସେଇ ହଉଛି
ଆଛା ଦେଖିଛ ନା ତାର ଯୋଉ ଗେଟ୍ ଟ ହୁଏ କେତେ ସୁନ୍ଦର ଦେଖା, ମାନେ ଗୋଟେ ବର୍ଷ ତ ଗୋଟେ ବର୍ଷ ତାକୁ ଶାମୁକାରେ କରିଥିଲେ। ଗୋଟେ ବର୍ଷ ତାକୁ କାଠି ଯୋଡିକି ମଧ୍ୟ ଗେଟ ଟାକୁ କରିଥିଲେ।
ହଁ, ଗେଟ ଟା ବି ସବୁଠୁ ଫେମସ୍ ଥିଲା।
ତା କାରୁକାର୍ଯ୍ୟ ଟା ଏତେ ଉନ୍ନତ।
ତ ଭାବ ସେ କେତେ ପରିଶ୍ରମରେ କରିଥିବେ। ଗୋଟେ ବର୍ଷ ଦେଖିଥିଲେ ନା ଆଦିବାସୀ ସ ସମ୍ପ୍ରଦାୟର କିଛି ଲୋକ ପ ମୂର୍ତ୍ତି କରିଥିଲେ।
ହଁ, ହଁ ପୁରା ଦେଖିବାକୁ ପୁରା ଦେଖିବାକୁ ପୁରା ଅବିକଳ ତାଙ୍କର ଭଳିଆ ହିଁ ଦେଖା ଯାଉଥିଲେ।
ସେଇଠୁ ହିଁ ଶିଖିବାକୁ ପଡେ ଯେ କି ଆମ କଳା ସଂସ୍କୃତିକୁୁ କେମିତି ବଞ୍ଚେଇକି ରଖ ଖାସିପାରିବ, ବହୁତ କିଛି ଶିଖିବା ଜିନିଷ ବି ସେଠି ଥାଏ।
ଆଉ
ତମକୁ କଣ ଭଲ ଲାଗେ?
ଯଉ ପୂଜାରେରେ ନା
ହଁ।
ସେଠି ତ ମତେ ଖାଇବାକୁ ଭଲ ଲାଗେ ଖାସ୍ କରି ଗୁପଚୁପ୍।
ଜିନିଷ ଖାଇବା ଭଲ ଥାଏ ନା ଗୁପଚୁପ୍ ଝିଅ ପିଲାଙ୍କର ତ ଆଗେ ଗୁପଚୁପ୍।
ହଁ ମଥୁର କେକ, ଲଙ୍କା ଚପ୍ ସେଇଗୁରାତ ତ ସେଇଠି ହିଁ ପଡିଥାଏ। ଆଉ କୋଉଠି ଖାଇବାକୁ ମାନେ ଦେଖିବାକୁ ମିଳିବ ସେଇ ପୂଜା ସେଇ ଲକ୍ଷମ ପୂଜାରେ ହିଁ ସେଇଠି ବିକ୍ରି ହଉଥାଏ।
ମେଳା ଯୋଉ ହୁଏନି, ମେଳା ଟାଇମରେ ଏଇ ସବୁ ଜିନିଷ ବହୁତ ମିଳେ।
ହରେକ ମାଲ ଯଉ ବିକ୍ରି ହୁଏ। ଦି ଦି ଟଙ୍କା ରୁ ଆରମ୍ଭ କରି ହଁ, ହଁ।
ସେଗଳିରେ ଝିଅ ପିଲାଙ୍କ ପାଖରେ। ଝିଅପିଲାଙ୍କର ଭିଡ ଥାଏ ସେଠି।
ବହୁତ ଭିଡ କୁଆଡୁ କୁଆଡୁ ଲୋକମାନେ ସବୁ ଆସନ୍ତି ବୁଲିବା ପାଇଁ। ଗୁପ
ସେ ଯେତିକି ଦିନ ବି ହୁଏ ବହୁତ ମଜା କରନ୍ତି। ଆମେ ତ କଲେଜ ରୁ ଡେଲି କଲେଜ ରୁ ଆସି କାହିଁକିନା ସେଠୁ ବୁଲୁ ବୁଲିକି ଘରକୁ ଆସୁ। କଲେଜ ପିଲାଙ୍କର ସେଇଟା